ଆଜ୍ଞା ଶୁଣି ପାରୁଛନ୍ତି?
ଆପଣକୁ ଶୁଭୁଚି ତ?
ଆଜ୍ଞା। ଆଉ କଣ ହୋଉଚି ଆଉ ପରି ବେଶ କେମିତି
ହଁ ଟି-ଟିକେ ଖରା ଅଛି। ଟିକେ ଖରା ଅଛି ଟିକେ ବର୍ଷା ଅଛି ସେଇଭଳିଆ ପରିବେସ ଆଉ।
ଆଉ
ହଁ ଗରମ ସେମିତି ଅଳ୍ପ ବୋହୁତ ଟିକେ ଟିକେ ଅଛି ବେଶୀ ଯଦିଓ ନାହିଁ କାହିଁକି ନା ପାଗ ଟି କେ କୋହଲା ଅଛି ତା ସହିତ ଟିକେ ଟିକେ ଖରା ଅଛି। ଗୁଳୁ ଗୁଳି ତ ହୋଉଚି ନିହାତି ଗୁଳୁ ଗୁଳ ଥର ଜଳବାଷ୍ପ ଯେହେତୁ ବାୟୁମଣ୍ଡଳରେ ଆଦ୍ର ହେଉଚି ସେଥିପାଇଁ ଗୁଳି ଗୁଳିଟା ଅନୁଭୂତ ହେଉ ତୁ
ବର୍ତ୍ତମାନ ଯେଉଁ ପରିସ୍ଥିତି ହେଲାଣି। ସ୍ୱଳ୍ପ ସଞ୍ଚୟ ଭିତରେ କଣ କଲେ ରୋଜଗାର ଟା ହେଇପାରିବ। କମ ପଇସା ଭିତରେ ଯେମିତି ସଂସ୍ଥାଟା କ ଗଢ଼ି ହବ।
ସେଇ ଭିତରେ ଆମେ ବି ଚାହିଁଲେ ଆ ବୋହୁତ ପ୍ରକାର ତାର ବ୍ୟବସ୍ଥା ଅଛି ସ୍ୱଳ୍ପ ସଞ୍ଚୟରେ ସ୍ବଳ୍ପ କମ୍ ଖର୍ଚ୍ଚରେ ଆମେ ବିଭିନ୍ନ ପ୍ରକାର ବ୍ୟବସାୟ ଆରମ୍ଭ କରିପାରିବା। ତା ସହିତ ଯଦି ଆପଣ ଅଧିକ ବି ବ୍ୟବସାୟ ଆରମ୍ଭ କରିବେ ତାହଲେ ତ ସରକାର ଆମ ବିନା ସୁଧରେ ଋଣ ଦେଉଚନ୍ତି। ସେଥିରେ ବି ଯେଉଁ ମହିଳା ସ୍ୱୟଂସହାକ ଗୋଷ୍ଠୀମାନଙ୍କୁ ଋଣ ଦେଉଚନ୍ତି। ଆଉ ଯଦି ସ୍ୱଳ୍କୀ ଯଦି ନିଜେ ସ୍ୱାବଲମ୍ବୀ ହବା ପାଇଁ ସ୍ୱଳ୍ପ ସଞ୍ଚୟ ବା ସ୍ୱଳ୍ପ ଖର୍ଚ୍ଚରେ
ଯେତିକି ସଞ୍ଚୟ କରୁଚୁ ବଳକା ପଇସାରେ ଆମେ ସେଇ ପଇସାରେ ଏ ଅଲଗା ବ୍ୟବସାୟ ଗୋଟା କରିବାକୁ ଚାହୁଁଚୁ ମୁଁ ଭାବୁଚି
ଆପଣ ଦିନୁ କୁ ଆପଣ ଦିନକୁ ଶହେ ଟଙ୍କା ମାତ୍ର ଖର୍ଚ୍ଚ କରିକି। ଆଉ ଦେଢ଼ଶହ ରୋଜଗାର କରି କାହିଁକି ନା ଦିନକୁ ଯଦି ଆପଣ ଶହେ ଟଙ୍କା ଖର୍ଚ୍ଚ କରୁଚନ୍ତି କିଲେ ବିରିର ଦାମ୍ ହୋଉଚି ଶହେ ଟଙ୍କା ଆପଣ ଯଦି କିଲେ ବିରି ଆଣୀକି ତାକୁ ବଢ଼ିପାରିକି ଆଂ କିଛି ପ୍ୟାକେଜିଂ ଖର୍ଚ୍ଚ ଦଶ କୋଡ଼ିଏ ଆଡ଼ କରିକି ତା ପ୍ୟାକେଟ୍ କରି ବିକ୍ରି କରୁଚନ୍ତି। ଦିନକୁ ଦେଢ଼ଶହ ରୁ ଦୁଇଶହ ଟଙ୍କା ରୋଜଗାର କରିପାରିବେ। ଆଉ ଯ ଦିନକୁ ଶହେ ଟଙ୍କାରେ ଭାବନ୍ତୁ ଦିନକୁ ଶହେ ଟଙ୍କାରେ ଆପଣ ପଚାଶ ଟଙ୍କା ଲାଭ ପାଇଲେଣି ତ ଏମିତି ଯଦି ଆପଣ ସେ ଇ ପଇଷାଟାକୁ ଦୁଇଶହ ଟଙ୍କା କରିବେ ବା କିଛି ଅଧିକ ଆଣିକି ଦୁଇଶହ ଟଙ୍କା ଖ ସେଥିରୁ ବି ଆପଣ ଶହେ ଟଙ୍କା ଦେଢଶହ ଟଙ୍କା ଲାଭ ପାଇପାରିବେ ତ ଭାବନ୍ତୁ ଆପଣ ଦିନକୁ ଯଦି ଦେଢ଼ଶହ ଟଙ୍କା ଲାଭ କରୁଚନ୍ତି ଆପଣ ମାସ ନ‌ଅଶହ ଟଙ୍କା ଭଳିଆ ଆଉ ଲାଭ ବାହାରି ଆପଣ ଯେତିକି ଖର୍ଚ୍ଚ କରୁଚନ୍ତି ସେ ଯାଇକି ଚାରି ହଜାରରୁ ପାଞ୍ଚ ହଜାର ପର୍ଯ୍ୟନ୍ତ ଲାଭ ବାହାର କରିପାରିବେ। ତାପରେ ଆପଣ ଧୀରେ ଧୀରେ ଆପଣ ବ୍ୟବସାୟକୁ ବଢ଼େଇବେ ଆଉ ସେତିକିରେ ତ ଆପଣ ଯେହେତୁ ଚାରି ହଜାର ପାଞ୍ଚଶହ ଲାଭ ପାଉଚନ୍ତି ନିଜ ଖର୍ଚ୍ଚ ଯଦି କିଛି କାଢିକି ନିହାତି ବ୍ୟବସାୟ ଆରମ୍ଭ କରିବେ ତ ସେଥିରୁ ଯେତେବେଳେ ଚାରି ପାଞ୍ଚ ହଜାର ଲାଭ ପାଇ ମାସକୁ ତାପରେ ଆପଣ ଚେଷ୍ଟା କରି କରିବେ। ଧୀରେ ଧୀରେ ଧୀରେ ଧୀରେ ସେ ବ୍ୟବସାୟକୁ ବଢେଇବେ କାହିଁକି ନା ଆମେ ତ ପ୍ରତିଦିନ ସେତିକି ଯଦି କାମ କରିବା ତାହେଲେ ଆମେ କେବେବି ଲାଭାର୍ଥୀ ହେଇପାରିବାନି। ଆମକୁ ଲାଭ ପାଇବାକୁ ଗଲେ ଆମକୁ ଆମ ବ୍ୟବସାୟକୁ ଧୀରେ ଧୀରେ ବଢ଼ିବାକୁ ପଡ଼ିବ। ଆପଣ, ଧୀରେ ଧୀରେ ବ୍ୟବସାୟ ବଢ଼େଇଲେ
ରୁ ରୁଟି ତିଆରି କରିକି ରୁଟିରେ ତ ଆହୁରି କମ୍ ପଇସାରେ ତିଆରି ହେଇପାରିବ।
ଆଜ୍ଞା, ସିଏ ବି ହେଇପାରିବ। ଆଉ ରୁଟିରେ କଣ ହେବ ନା ଆପଣ ଚାହିଁଲେ ଦିନକୁ ଆହୁରି କମ ପଇସା ହଁ, ନିହାତି ଆପଣ ଯଦି ଦିନକୁ କିଲେ ଅଟାରେ ରୁଟି କରୁଛନ୍ତି, ତାହେଲେ ଆପଣ କୋଡ଼ିଏ ପଟ ପନ୍ଦର ରୁ ପଟ ରୁଟି ବାହାର କରିପାରିବେ। ଆଉ ସେଆକୁ ଆପଣ ନିଜ ଅଞ୍ଚଳରେ ଯୋଉଠି ଯାହାର ଆବଶ୍ୟକତା ଥିବ, ତାଙ୍କୁ ବୁଝି ତାଙ୍କୁ ରୁଟି ସପ୍ଲାଏ କରିପାରିବେ। ରୁଟି ଦେଇପାରିବେ ତାଙ୍କ ଘରେ ନେଇକି ତ ସେଥିରେ ବି ଆପଣ ବହୁତ ଲାଭ ତି ହେଇପାରିବେ। ଇଏବି ଆପଣଙ୍କର ଗୋଟ ଭଲ ପଦକ୍ଷେପ ସ୍ୱଳ୍ପ ଖର୍ଚ୍ଚରେ ଲାଭାର୍ଥି ହବା ପାଇଁ
ହଁ ହଁ
ଯେମତି ବହୁତ ଗୁଡେ ଜି ରୁଟି ରୁଟି କରିକିଲାଭ ପାଇପାରିବେ। ତାପରେ ଧୀରେ ଧୀରେ ଆପଣ ଚାହିଁଲେ ଅଳ୍ପ ଖର୍ଚ୍ଚରୁ ରୁ ରୁଟି-ଆ-ଆ କି ଅଟା ଆମେ ତିଆରି କରିବା, ତାକୁ ବି ବ୍ୟବସାୟ ବଢେଇ ପାରିବେ, ତାପରେ ତାଠୁ ବି ଭଲ ହେଇପାରି ଆପଣ ଯଦି ପାମ୍ପଡ଼ ତିଆରି କରୁଛନ୍ତି, ଶାଗୁ ପାମ୍ପଡ଼ ହଉ, ଆପଣଙ୍କର ମୁଗ ଆଉ ସେ ମଧ୍ୟ ଡାଲି ମୁଗ ଡାଲି ଆପଣଙ୍କୁ ସେଇ ସତୁରି ଅଶୀ ଭିତରେ ମିଳିଯିବ।କିମ୍ବା ଆପଣ ଯଦି ଚାଷ କରୁଥିବେ ତ ଆହୁରି ଭଲ କଥା, ଯଦି ମୁଗ, ବିରି ଏସବୁ ଚାଷ କରୁଚନ୍ତି। ତାହେଲେ ମୁଗ, ବିରି ଆପଣଙ୍କ ଘରେ ଆସିକି ରହିବ ଚାଷ କାର୍ଯ୍ୟରେ, ଆ ସେ ଆପଣ ପାମ୍ପଡ଼ ତିଆରି ତେବେ ତ ଆପଣ ଆହୁରି ଲାଭରେ ଥିବେ। କାଇଁକିନା ସିଧାସଳଖ ବଜାରରେ ମୁଗ ବିରି ବିକ୍ରି କରିବେ, ତାହେଲେ ସିଏ ଆପଣଙ୍କୁ ବହୁତ କମ୍-ଅ କମ୍ ଖର୍ଚ୍ଚରରେ ମିଳିବ ମାନେ ଆପ୍ ଆପଣଙ୍କୁ ବିକିଲା ଆଳକୁ ଆପଣ, ଯେତିକି ଟଙ୍କା ଯଦି ଆପଣ ପାପଡ଼ ତାହେଲେ ଆପଣ ଅଧିକ ଲାଭାର୍ଥୀ ହେଇପାରିବେ। ତ ସେଇଟା ବି ସୁବିଧା ହେଇପାରିବ ଯେନ୍ ବିରି ପା ବିରି ବଡି ବି ସୁବିଧା ହେଇପାରି ବ। ଶାଗୁ ପାମ୍ପଡ଼ ବି ଯଦି ତିଆରି କରି ଯେମିତି ଆପଣ କହିଲେ ରୁଟି, ସିଏ ବି ମଧ୍ୟ ସ୍ଵଳ୍ପ ଖର୍ଚ୍ଚରେ ଆପଣ ତିଆରି କରିକି ବିକ୍ରି କରି କରିବା। ତ ଏସବୁ ରେ ଆପଣ ଲାଭ ପାଇବାରୁ ବହୁତ ଗୁଡେ ଅଛି, ଯେଉଁଥିରେ ଆପଣ ଲାଭ ପାଇପାରିବେ ଆରାମସେ। ଅଳ୍ପ କିଛି ଖର୍ଚ୍ଚ ବ୍ୟବସାୟ ଆରମ୍ଭ କରିପାରିବେ। ବ୍ୟବସାୟ କରିବା ପାଇଁ ଯେ ନିହାତି ଲକ୍ଷେ ତା ନାହିଁ କି ପଚାଶ ହଜାର ଦରକାର ସେମିତି କିଛି ଆବଶ୍ୟକତା ନାହିଁ। ଆହୁରି ବି ଗୋଟେ ଉପାୟ ଅଛି, ଯଦି ଯଦି ଆପଣ ମସଲା ଗୁଣ୍ଡ କରି ବିକ୍ରି କରିବେ, ସେଇଟା ଏବେ ବହୁତ ମାତ୍ରାରେ ବ୍ୟବହାର କରୁଛନ୍ତି, ଘରେ ଘରେ ସମ ସମସ୍ତେ ମସଲା ଗୁଣ୍ଡ ତ ଆପଣ ଚାହିଁଲେ, ମସଲା ଗୁଣ୍ଡ ବ୍ୟବହାର କରି କରିପାରିବେ। ହଳଦୀ କିଛିଟା ବଜାରରୁ କିଣି ଆଣିବେ, ଜିରା କିଛିଟା ବଜାରରୁ କିଣି ଆଣିବେ।
ଆଜ୍ଞା। ଆଚ୍ଛା ଆଉ ଗୋଟା ଆଉ ଗୋଟା ମୁଁ ଭାବୁଥିଲି ଯୋଉ ଚଖଡି ଗୁଣ୍ଡରୁ କଣ୍ଡେଇ ତିଆରି ହୁଏ। କଣ୍ଢେଇ ତିଆରି କରିକି-ଇ-ଇ-ବିକିଲେ ବି ହେଇପାରିବ ତା
ଆୟାଁ ଆପଣ ଯୋଉଟା କହୁ ଯେମିତି ସେଇଟା ସେଇଟା ସେଇଟା ଠିକ୍ କଥା କଣ୍ଢେଇ ତିଆରି କରିକି ବିକ୍ରି କରିପାରିବେ କିନ୍ତୁ ତ ଆପଣ ପ୍ରଥମରୁ ମତେ ଜଣେଇଲେ ଯେ, ସ୍ଵଳ୍ପ ଖର୍ଚ୍ଚ କରିକିନା କରିବେ। ଆଉ ଯାହାବି ଲେ କଣ୍ଢେଇ ତିଆରି କରିବାକୁ ପ୍ଲାଷ୍ଟର ପ୍ୟାରିସ୍ ଦରକାର ଆଉ ଯେ ଆପଣ ତ ମାଟିର କଣ୍ଢେଇ ତିଆରି ହା ଆପଣ କଣ୍ଢେଇ ଯଦି ତିଆରି କରିବେ ତାର ବି ବିଭିନ୍ନ ପ୍ରକାରର ଭେରାଇଟ୍ ଅଛି ଯେ ଡିପେ
ଆମେ ଅଳ୍ପ ଅଳ୍ପ ଟଙ୍କାରେ ଭାବୁ, ଅଳ୍ପ ଟଙ୍କାରେ ଭାବୁ ବୋହୁତୁ ଷ୍ଟାର୍ଟ କରିବା ପାଇଁ ଆରମ୍ଭ କରିବା ପାଇଁ।
ଯଦି ଆପଣ ଅଳପ ଟଙ୍କାରେ କଣ୍ଢେଇ ତିଆରି କରିବାକୁ ଚାହୁଁଚନ୍ତି ତାହେଲେ ଆପଣ ସଢେଇ ଖୋଳରେ କରିପାରିବେ ଯେମିତି ଆମେ ସଢେଇ ଖୋଳକୁ ଏଣେ ତେଣେ ଫୋପାଡ଼ି ଦୋଉଚେ। ତ ସଢେଇ ଖୋଳରେ ବିଭିନ୍ନ ପ୍ର କି ରଙ୍ଗ ଦେଇକି ଦଶ ଟଙ୍କା କୋଡ଼ିଏ ଟଙ୍କା ଭିତରେ ଆପଣଙ୍କୁ ରଙ୍ଗ ମିଳିଯିବ ଯୋଉ ନ ନଡ଼ିଆ ଆପଣଙ୍କ ଘରକୁ ଆସଥିବ ଭଙ୍ଗା ହେଇଯାଉଥୁବ ତାର ଖୋଳ ମିଳୁଥିବ ଆପଣଙ୍କ ପାଖରେ ଆ ତ ସେଇଟା ବୋହୁତ ମାଗଣାରେ ଆପଣଙ୍କୁ ମିଳିଯିବ କାହିଁକିନା ଯେହେତୁ ସେ ନଡ଼ିଆ ଆମର ବ୍ୟବହାରାର୍ଯ୍ୟ ପଦାର୍ଥ ଖାଦ୍ୟ ପଦାର୍ଥ। ତ ତାକୁ ଆମେ ଏଣୁ ତେଣେ ଫୋପାଡ଼ି ଦୋଉଚେ ସେଇଟା ଆମେ ସଂଗ୍ରହ କରିପାରିବା ତାପରେ ଦଶ କୋଡିଏ ଟଙ୍କା ଖର୍ଚ୍ଚ କରିକି ଆମେ ରଙ୍ଗ କିଣିକି ବଜାରରୁ ଆଣିପାରିବା ସେଥିରେ ବିଭିନ୍ନ ପ୍ରକାର ତି କରିକି କଣ୍ଢେଇର ଆକୃତି ଦେଇକି ବା ଚିତ୍ର ତାକୁ ଭଲ ଲାଭରେ ଆମେ ବ-ବିକ୍ରି କରିପାରିବା। ଆଉ ଯଦି କଣ୍ଢେଇର ଅଲଗା ଇଏ ଦେଖିବେ ସୁତୁଲି କଣ୍ଢେଇ ବି ଆପଣ ବ୍ୟବହାର କରିପାରିବେ। ତା ସହିତ ଆପଣ ତୁଳା, ତୁଳା ଯେହେତୁ ଟିକେ ଖର୍ଚ୍ଚ ର ରହିବ ଅଧିକା ତ ତୁଳା ସ୍ୱଳ୍ପ ସଞ୍ଚୟ ଭିତରେ ଯାଇନପାରେ କାହିଁକିନା ଯାହା ବି ହେଲେ ତୁଳା କିଣିଲା ବେଳକୁ ଆପଣଙ୍କୁ ଟିକେ କଷ୍ଟ ପଡ଼ିବ, ଟିକେ ଅଧିକ ଖର୍ଚ୍ଚ ହେଇପାରେ। ଆଉ ଯଦି ଅଧିକ
ତା ଠାରୁ ଭଲ ବି ଆହୁରି ଗୋଟେ ଉପାୟ ମୁଁ ଭାବୁଛି ଏଇ ଯୋଉ ଉଁ-ଟୁକୁଡ଼ା କପଡ଼ା ଟୁକୁଡା କପଡାରେ କଣ୍ଢେଇ ତିଆରି କୋଉଚି। ଟୁକୁଡ଼ା କପଡ଼ା ସେଟା ତ ପଇସା ବିଶେଷ ଖର୍ଚ୍ଚ ହବନି। ଟୁକୁଡ଼ା କପଡ଼ାରେ କଣ୍ଢେଇ ତିଆରି କରିକି ଭଲ ଭଲ କଣ୍ଢେଇ ବି ତିଆରି ହେଇପାରିବ।
ଆଜ୍ଞା ଆଜ୍ଞା ଏଇ-ଏଇଟା ତ ଆହୁରି ଭଲ କଥା, କାହିଁକିନା ଆମେ ଯୋଉ ବ୍ୟବହାର କରୁଚେ ଯୋଉ ପୋଷାକ ତାକୁ ଆମେ ଏଣେ ତେଣେ ଫୋପାଡି ଦୋଉଚେ ଆଉ ତାକୁ ସଂଗ୍ରହ କରିକି ରଖିକି ପୁରୁଣା କପଡ଼ାକୁ ସଂଗ୍ରହ କରି ରଖିକି ତାକୁ ଟିକିଟିକି ଛୋଟଛୋଟ କାଟିକିନା, ଆମେ ଯଦି କପଡ଼ାରେ ତା କନ୍-ତା କପଡ଼ାକୁ ତୁଳା ବଦଳରେ ସେ ଛୋଟ ଛୋଟ କପଡ଼ାକୁ ତ ଅଲ ଗା ଉପାୟରେ ବ୍ୟବହାର କରିପାରିବା ତୁଳା ବ୍ୟବହାର ନ କରିକି ସେ କପଡ଼ାକୁ ବ୍ୟବହାର କରିବା ତାହେଲେ ବି ଆମେ ଅଳ୍ପ ଖର୍ ଚରେ ଖଣ୍ଡେଇ ତିଆରି କରିପାରିବା।
ଆଚ୍ଛା ତାର ତାପରେ ଆଉ ଅନ୍ୟ କଣ ସବୁ ଅଛି? ଏଇ ସ୍ୱଳ୍ପରେ ହେଇପାରିବ।
ହଁ ସ୍ୱ-କଣ୍ଢେଇ ତିଆରି ଛଡା ତ?
ହଁ ଆଉ କଣ ହେଇପାରିବ?
କଣ୍ଢେଇ ତିଆରି ଛଡ଼ା ଆପଣ ଯଦି ଅଲଗା କିଛି ଦେଖିବେ ତ ମୁଁ ଆପଣଙ୍କୁ ଖାଦ୍ୟ ପଦାର୍ଥ ଉପରେ କହିଦେଲି ବିରି ପାମ୍ପଡ, ମୁଗ ପାମ୍ପଡ, ଶାଗ ପାମ୍ପଡ ଖାଦ୍ୟ ପଦାର୍ଥ ଉପରେ କହିଦେଲି।
ଏଇ ଯୋଉ ଧୂପକାଠି ଜାଳନ୍ତି ସେଗୁଡ଼ା ଆଁ-ଧୂପକାଠି ବି କରିକି ଆମେ ଏଁ-ସେଲ୍ କରିପାରିବା।
ଆଜ୍ଞା ସେଲ୍ କରିପାରିବେ, କିନ୍ତୁ ତାଆଠି ଗୋଟେ ଅସୁବିଧା ଏଇଆ ରହିବ ଯେ ଆ ଆପଣ ଧୂପକାଠି ଯଦି ବ୍ୟବହାର କରିବେ ତା ପାଇଁ ଆପଣଙ୍କୁ ଧୂପ କାଠିର ଗୁଣ୍ଡ, ତା ଅଠା, ଧୂପ କାଠି ପାଇଁ ବା ବାଉଁଶ କାଠି ସେସବୁ ଆଣିବାକୁ ପଡ଼ିବ, ଆଉ ଉଁ-ତା ବଦଳରେ ଆପଣ ହାତରେ ଯଦି ତିଆରି କରିବେ ସେ ବୋହୁତ ସମସ୍ ସାପେକ୍ଷ ହବ ଆପଣଙ୍କୁ ବୋହୁତ କମ୍ ଟାଇମରେ ଅଧିକ ଆପଣ ତିଆରି କରିପାରି ନାହିଁ ଧୂପକାଠି ତା ପାଇଁ ଆପଣଙ୍କୁ ନିହାତି ମେସିନ ଗୋଟେ କିଣିବାକୁ ପଡିବ ଆଉ ମେସିନ୍ କିଣ ତା ନିହାତି ସତୁରିରୁ ଲକ୍ଷ ଟଙ୍କା ଭିତରେ ରହୁଚି ତ ଆପଣ ଅଳ୍ପ ଖର୍ଚ୍ଚକୁ କରିପାରିବେ ନାହିଁ ଆଉ ହାତରେ ତିଆରି କଲେ ଆପଣ ବିଶେଷ ଲାଭ ପାଇପାରିବେନି।
ମାନେ ଅଳପ ଜିନଷରେ ନିଜେ ଅଳ୍ପ ଟଙ୍କାରେ, ଯେମିତି ଆରମ୍ଭ କରିବାକୁ।
ତାହେଲେ ଆପଣ ଗୋଟେ କାମ କରନ୍ତୁ ।ଆପଣ ଧୂପକାଡି ତିଆରି ନ କରିକି ।ଏବେ ଯୋଉ ଆମର ବଜାର ଯେମତି ଆମର ପୁରାଣ ଶାସ୍ତ୍ର କହିଛି। ଯେ ଆମେ ବାଉଁଶ କାଠିକି ଜାଳିପାରିବା ନାହିଁ ନା ଆପଣ ତାର ଗୋଟେ କାମ କରିପାରିବେ ।ଯେଉ ଆମେ ପାଉଁଶରେ ଅଠାରେ ଧୂପ କାଟିକି ତିଆରି କରୁଛେ। ସେଇ ପାଉଁଶକୁୁ ନେଇକି ଆପଣ ଖାଲି ଧୂପ ତିଆରି କରିପାରିବେ ।ଧୂପା ଠି ତିଆରି ନ କରିକି, ଧୂପ ତିଆରି କରିବେ। ଯାହା ଫଳରେ ଆପଣଙ୍କର, ବାଉଁଶ କାଠି ଆଉ ଅଠା ସେ ପସା ବଞ୍ଚିଯିବ। ସେ ପଇସା କୁ ଆଉ ଖର୍ଚ୍ଚ କରିବାକୁ ପଡ଼ିବନି। ଆପଣ ଯଦି ସେଇ ଅଁ କେବଳ ଧୂପରେ, ଧୂପ ତିଆରି କରିପାରୁଛନ୍ତି ।ସେଇଟା ଆମର ଯେଉଁଟା ରହିଲା ପୁରାଣ ଶସ୍ତ୍ର ହିସାବରେ ବି ଠିକ୍ ରହିବ। କାହିଁକିନା ସେଥିରେ ବାଉଁଶ କାଠିର ବ୍ୟବହାର ହେଲାନି। ତା ସହିତ ଆପଣଙ୍କର ଅଲଗା ବି, ଯେମିତି ଆପଣ ଧୂଆଁ ବାହାରକୁ ଘର ପାଇଁ ବି ଭଲ ରହିଵ ତା ସହିତ ବାଉଁଶ ବି ବଞ୍ଚିବ। କାହିଁକିନା ଆମର ଯେହେତ, ଆମ ଧୀରେ ଧୀରେ ବାଉଁଶ ଗଛ ଲୋ ପାଇବାକୁ ବସିଲାଣି ବାଉଁଶର ବ୍ୟବହାର ହବନି ପୁରାଣା ଶାସ୍ତ୍ର ହିସାବରେ ବାଉଁଶ କାଠି ବି ଜଳିବନି ଏବଂମ ଆମେ ଘରେ ଯେମିତି ଧୂପ ଦେବା କଥା ସେମିତି ଧୂପ ଦେଇ ହବ ଆରାମ ସେ ଆଉ ଆପଣ ସ୍ୱଳ୍ପ ଖର୍ଚ୍ଚରେ ବି ତାକୁ ଆରମ୍ଭ କରିପାରିବେ ଆଉ ବଜାରରେ ତରେ ଚାହିଦାବି ଧୀରେଧୀରେ ବଢି ଗଲାଣି ତ ସେଇଟା ଆପଣସହ ସ୍ୱଳ୍ପ ଏହାର କରିପାରିବେ। ତ ଏମିତି ଆପଣ ବି ବିଭିନ୍ନ ପ୍ରକାର କାମ କରିପାରିବେ ସ୍ୱଳ୍ପ ଖର୍ଚ୍ଚରେ ଆଉ ସେ ନାଁ ଆପଣ ଆରମ୍ଭ ପ୍ରଥମତଃ ଆରମ୍ଭ କରିଦେଲେ ଆପଣ ଆରାମସେ ସେଗୁଡାକ ସବୁ ଆଗକୁ ଆଗକୁ ନେଇପାରିବେ ସେଥିପ୍ରତି ଆପଣ କିଛି ଅସୁବିଧା ହେବନି ଆ
ସଇଲା।
ସ୍ୱଳ୍ପ ଓ କାମ କରିକି ପଇସା ରୋଜଗାର କରିବାର ଅଛି ଆଉ ସେମାନେ ଆଉ ଧୀରେ ଧୀରେ ଧୀରେ ଧୀରେ ସଵଲମ୍ବୀ ହେଇପାରିବ କାହିଁନା ଆମେ ଯଦି ଏକାଥର ଉପରକୁ ଉଠିବାକୁ ଚାହିଁବା କ୍ଷତି କରିବନା ଆମର ପ୍ରଥମରୁ ହିଁ ଆରମ୍ଭ କରିବାକୁ ପଡିବ ଆ ପ୍ରଥମରୁ ହିଁ ଆମେ ଯଦି କିଛି, କିଛି କିଛି କିଛି ପଇସା ବ୍ୟବସାୟରେ ଲଗେଇ ପାରିବା, ତାହେଲେ ଆମେ ଆଗକୁ ଆଗକୁ ବଢ଼ିପାରିବା ଆଉ ଯଦି ଆମେ ବ୍ୟବସାୟ କହିଦବା ଆମେ ଚାହିଁବା ଯେ ଏକାଥରେ ଆମେ ପଚାଶ ହଜାର ଲକ୍ଷ ଖର୍ଚ୍ଚ କରିକି ବିଭି ବର୍ଷା ଆରମ୍ଭ କରିକି ସେଇଟା ନିହାତି ଭୁଲ ରହିବ ସ୍ୱଳ୍ପ ଖର୍ଚ୍ଚରେ ବ୍ୟବସାୟ, ଆରମ୍ଭ କଲେ ଆପଣ ଧୀରେ ଧୀରେ ବ୍ୟବସାୟ ଆଗକୁ ଆଗକୁ ନେଇପାରିବେ ଆଉ ଆପଣ ବ୍ୟବସାୟ ବି ବହୁତ ଭଲ।
ସେଇଟା ବି ଗରମ ମସଲା ଗୁଣ୍ଡ ଗରମ ମସଲା ଗୁଣ୍ଡ ପ୍ୟାକିଂ କରିକି ସେଇଟା ବି କମ ପଇସାରେ ବି ହେଇପାରିବ।
ଆଜ୍ଞା ଆଜ୍ଞା।